ହ୍ୟାଲୋ।
ହଁ।
ହଁ କଣ କରୁଥିଲୁ?
ଏଇଠି ଟିକେ ଖାଇକି ଟିକେ ଗଡ ପଡ ହଉଥିଲି ଆଉ
ହଁ-ହଁ ଲୋ ମୁଁ ବି ତ ସେଇ ଏବେ ଖାଇକି ଟିକେ ଏଠି ବସିଛି ଆଉ ତମର ତ ଏପଟେ ବର୍ଷା ହେଲାଣି ନା ଆଉ ହଉନି ମ?
ହଁ ଏବେ ତ ଏ ରଜ ପରଠୁ ଡେଲି ଡେଲି ଦିନେ ଛାଡି ଦିନେ ଯାହା ବିି ହେଲେ ଟିକେ ହଉଛି ବୋଲି ପାଗ ଟା ଟିକେ ଥଣ୍ଡା ରହୁଛି ଆ ଗରମ ହଉଛି କିନ୍ତୁ ଯେହେତୁ ବର୍ଷା ଦିନେ ଛାଡି ଦିନେ ଟିକେ ହଉଛି ବୋଲି ଟିକେ ଘର ଫର ଟିକେ ଥଣ୍ଡା ତ ପାଗ
ଓହୋ ହୋ ନାଇଁ ଆମଡେ ତ ବର୍ଷା ବି କାଲି ହେଇଥିଲା ଆଜି ବି ତ ପୁରା କାଁଳିଆ ପାଗ ହେଇଥିଲା ଆଉ ଏବେ ଟିକେ ଟିକେ ଖରା ହେଇଛି ତ କିନ୍ତୁ ବର୍ଷା ବି ଡୁ ଆଇଲାଣି ନା କଣ ଆ ପୁରା ଅନ୍ଧାର ଦେଖା ହାଉଉଛି ସେପଟ ଆକାଶ ଟା
ଓହୋ। ଆଉ ଆଉ ଆଗ୍ ଆଗୁକୁ ତ ଆସଚି ଆଉ ଦୁଇ ମାସ ପରେ ଭାଲୁକାଣି ଓଷା। ତମ ଆଡେ ହଁ ଆଉ ଅଗଷ୍ଟ ଆଡକୁ ଭାଲୁକାଣି ଓଷା ହୁଏନି କି ବର୍ଷା ଦିନ ଆଇଲାଣି।
ଆଲୋ ହଁ ଲୋ ମୋର ମନେ ନାଇଁ।
ଆଉ ତମର ସେଠି କେମତି ଏ ବର୍ଷ କରୁଚ ସବୁ କେମିତି କଣ?
କରୁଛୁ କଣଅ ଏଇ ତ ସେମିତି ତ ଆମର ଏପଟେ ସବୁ ବାଆ ହେଇଯାଇଚନି ସବୁ ଝିଅରା ଆଉ ବେଶୀ ଝିଅ ନାହାନ୍ତି ମଁ ସେଇ ଦଶ ଜଣ ଖଣ୍ଡେ ଥିଲୁତି। ଦଶ ଜଣରୁ ଆଠ ଜଣ ଖଣ୍ଡେ ବାହା ହେଇଗଲେଣି ଆଉ ଦି ଜଣ କଣ ଅଛ ଆଉ ସବୁ ଛୁଆ ଛୁଆରା ଅଛନ୍ତି। ମାନେ ବଡ ପିଲା କହଇବାକୁ ଗଲେ ଦି ଜଣ। ଆଉ ସବୁ ଯେ ତମର କଅଁ ଛୋଟ ଛୋଟ ଛୁଆ ଅଛନ୍ତି ।ଆଉ ସେଇମାନନଙ୍କୁ ନେଇକିଇ କରିବୁ ତୁ ଯଦି ଟିକେ ତୁ ଆଉ ସେପଟୁ ଯଦି ତୋ ସାଙ୍ଗମାନାଙ୍କୁ ଟିକେ ଆଣିକି ଆସନ୍ତୁ ଭଲ ହୁଅନ୍ତା। ଆମେ ଟିକେ ବଡ ପିଲାନା ରା ସବୁ ସାଙ୍ଗ ହେଇକି କରନ୍ତେ। ଏତିକି ଛୁଆରେ କେମିତି କଣ କରିବି କହୁନୁ।
ହଁ ଆମର ତ ବହେ ଛୁଆ ଏଠି । ଇଁ ବହେ ଛୁଆରୁ ଆମର ବି ବାହା ହେଇ ଯାଉଚନ୍ତି ସବୁ ବର୍ଷ ଗୋଟେ ଗୋଟେ ତଥାପି ବି ଛୁଆ ଅଛନ୍ତି ।ଆ ତୁ ଯେନ୍ତି କହୁଚୁ ନାହିଁ ତମର ଅଳପ ଆମେ ତ ଆ ସବୁବେଳେ ତ ସେ ଗୋଟିଏ ଟାଇମ୍ ରେ ପୂଜା ସମସ୍ତଙ୍କର। ଆଉ ନହେଲେ ବୁଲି ନହେଲେ ଯିବୁ ଟିକେ। ପୂଜା ସାରିକି ଟିକେ ବୁଲି ଗଲେ ବିି ଭଲ ଲାଗିବ ତମେ ମାନେ ବି ଟିକେ ଆସିବ ଆମ ଏପଟେ ବୁଲିକି ଯିବ ଭଲ୍ ଲାଗିବ।
ହଁ ଆମର ଟ ଗୋଟେ ଦିଇ ପଟ ସାଇଟ୍ ନାଇଁ କି ତୋର ସେପଟଅ ତମର ସେପଟ ସାଇଟ ଟା ମାନେ ସେପଟଅ ପାଖଟା ଆମର ଏପଟଅ ସାଇ ଟା ଆଉ ତୁ ନହେଲେ କାମ କରିବୁ ଜଲଦି ଜଲଦି ପୂଜା ସାରିକି ଟିକେ ଆମ ପଟ କୁ ନହେଲେ ପଳେଇ ଆସିବ ମିଶିକି ଟିକେ ପୂଜା କରିଲବାଲୋ ଆଉ ପୂଜା ତ ତ ସେମିତି କିଛି ନଥାଏ ଆଉ ସେଥିଲାଗି ଇ ମାନେ ଆମେ ଦି ଜଣ ଅଛୁ ନା ଟିକେ ପୂଜା କଲାଅ ଡେରି ହବ ସେଥିଲାଗି ତୁ ବି ଟିକେ ଜଲଦି ହବ ଆସିକି ପୂଜା କରିଦେବା ଆଉ।
ହଉ ତାହେଲେ ଏ ବର୍ଷ ଯହେଲେଏ।ଆମର ତ ବହେ ଛୁଆ ମୁଁ ବି ନ କଲେ ସେମାନେ ବି କରିବେ। ମୁଁ ଜଲଦି ଜଲଦି ଏ ବର୍ଷ ଆମର ଟିକେ କରିକି ସମସ୍ତେ ଏକୁଟିଆ କାଇଁ ଯିବି ସମସ୍ତଙ୍କୁ ଯିବୁ ତମ ସାହି ପୂଜା ବି ଟିକେ ଦେଖିବୁ ତମ ଭୋଗ ଟିକେ ଖାଇବୁ ଆମର ଆଗେ ସାରି ଦେଇକି ଆମ ଭୋଗ ନେଇକି ତମ ପାଖକୁ ଯିବୁ। ତମ ପୂଜା ବି ଦେଖ୍ ବୁ ତମ ସାଙ୍ଗରେ ଅଲଗା ତ ସାଙ୍ଗ ମାନଙ୍କ ସାଙ୍ଗରେ ବି ଟିକେ ମିଶିବୁ। ଉଁ ମଜା ଲାଗିବ ନହେଲେ ଗୋଟେ କାମ କରିବା ଯୋଉ ଭସାଣି ତମର ତ ଅଳ୍ପ ଛୁଆ କ ଆମର ତ ଅଳ୍ପ ଅଳ୍ପ-ଛୁଆ ଭସା ଭସାଣି ମିଶିକି ନହେଲେ ସାଙ୍ଗ ହେଇକି କରିଦବା ତମ ସାହି ଆଉ ଆମ ସାହି ଆଉ।
ହଁଁ ସେମିତି କଲେ ଠିକ ହବ ନାଇଁ କି? ଆମର ବି ଏମିତି କେହି ଛୁଆ ନାହାନ୍ତି ତାରେ ଭଲ ହେଲା ଆଉଉ ଏ ତମ ସାାଇକି ଆମ ସାଇ ତ ମାତ୍ର ଗୋଟେ କିଲୋମିଟରରେ ଯାଉଚି ଆସ୍ ଠାକୁରଙ୍କୁ ଏଖାଠି କରିକି ଗାଡିରେ ଠାକୁରଙ୍କୁ ରଖିଦେଇକି ସବୁ ମିଶିକି ସାଙ୍ଗ ହେଇକି ଯିବା ଆଉ।
ପୂଜାଟା ଯେହେତୁ ସାଇରେ ହଉଚି ତ ଏଖାଠି କରିହେବନି ସମସ୍ତେ କହିବେ ଆମ ସାହି ରେ ପୂଜା ବନ୍ଦ ହେଇଗଲା ହେଠି ହଉଛି ଏମିତି କରିଆ ବୋଲି ପୂଜାଟା ତମ ସାଇ ରେ ତମେ କରିବ ଆମ ସାଇରେ ଆମେ କରିବୁ ।କିନ୍ତୁ ଅଳ୍ପ ଛୁଆରେ ଭସାଣି କଲେ ଭଲ ଲାଗିବନିଇ ଭସାଣି ଟିକେ ବହୁତୁ ଛୁଆ ହେଇଥିଅ ଡିଜେ ବାଜୁଥିବ ଛୁଆ ଟିକେ ଲାଚୁଥିବେ ଭଲ ଲାଗିବ। ଆଉ ଯେହେତୁ ଅଳ୍ପ ଛୁଆ ଭସାଣି କଲେ ଭଲ ଲାଗିବନି ତମ ସାଇ ଯେତେକ ଛୁଆ ଅଛନ୍ତି କହୁଛୁ ଦଶ ଜଣ ଭିତରେ ଆମର ବି ସେନ୍ତି ଏ ଦଶ୍ ପନ୍ଦର ଜଣ ଭିତରେ ତିରିଶ ଚାଳିଶି ହେଇଗଲେ ଛୁଆ ନହେଲେ ଡାକି ଆଣିବା ଭସାଣି ଟା ତ ପୂଜା ନଥିବ ଯେବେବି ହେଲେ ଆମ ଯୋଉ ଅଲଗା ଗାଁ ସାଙ୍ଗ ମାନଙ୍କୁ ଡାକି ଆଣିଆ ନହେଲେ ଟିକେ ତିରିଶ ଚାଳିଶି ଛୁଆ ହେଲେ ଭସାଣି କଲେ ଭଲ ଲାଗିବ।
ହଁ ତାହେଲେ ସେଇଆ କରି ହଁ ହଁ ତାହେଲେ ସେଇଆ କରିବା ଆଉ ଆଉ ତମର ହେପଟେ କେତେବେଳୁ କଣ ଫୁଲ ତୋଳି ଯିବ?
ଆମର ତ ରାତି ଶନିବାରଠୁ ଆମର ଧର ରବିଵାରେ ସିନା ପୂଜା କିନ୍ତୁ ଛୁଆ ସବୁ ଶନିବାରଠୁ ସବୁ ଜିନିଷ ଏନଞ୍ଜୟ୍ କରନ୍ତି। ଚାରିଟା ହେବ ମାନେ ଆସିବେ ମାଇକି ବଜାନ୍ତି ସେ ରାସ୍ତାରେ ତ ସବୁ ସେଇ ଯୋଉ ଦାଣ୍ଡରେ ଯୋଉ ଠାକୁର ଯୋଉଠି ଆମର ପୂଜା ହୁଏ ସେ ଦାଣ୍ଡରେ ସବୁ ମାଇକ୍ ଲଗେଇବେ ସନ୍ଧ୍ୟା ହେଲେ ମେହେନ୍ଦୀ ଲଗେଇବେ। ଫୁଲ ତ ସେଇ ରାତିଇ ବାରଟା ଏଗାରଟା ରୁ ସବୁ ଏଇ କାମ ସବୁ ଡେକୋରେସନ ସବୁ ଏ ସବୁ କରୁଥିବେ ସବୁ ଆଡେ ଫୁଲ ତୋଳି ରାତି କୁରୁ ଯିବୁ ଫୁଲ ତୋଳିଲା ବେଳେ ତ ଯୋଉ ବାରି ମାନଙ୍କର ୟା ବାରି ତା ବାରିରୁ କାହାର ପି ଜୁଳି କାହାର ବର୍ଷା ଦିନ ନା କାକୁଡି କାହାର କମଳା ଏଇ ସବୁ ହୁଏ ସେଇରା ବି ଛିଡେଇକି ଆଣିଥିବୁ ଯେ ସଖାଳ ପାଇଲା ମାନେ ତାଙ୍କର ସବୁ କଇବେ ଏଇ ଛୁଆଗରା ରାତିରୁ ଆସିକି ଫୁଲ ତ ନଉଚନ୍ତି ନଉଚନ୍ତି ସବୁ ପନିପରିବା ବି ଯାହା ଫଳୁଚି ନେଇକି ଯାଉଚନ୍ତି। ହୀରା ଗୋଟ ବଢିଆ କିନ୍ତୁ ମଜା ଲାଗେ। ବର୍ଷୁକୁ ଥରେ ଝିଅଙ୍କର ସେଇ ଭାଲୁକାଣୀ ଓଷାଟା ହିଁ ଇଁ ଗୋଟେ ପୁରା ବଢିଆ ମତ୍ ମୁଁ ତ ବର୍ଷକୁ ଅନେଇକି ଥାଏ କୋଉ ଦିନ ଭାଲୁକାଣୀ ଆସିବ। ଆସିବ ଆମେ ଏନ୍ତି ସବୁ ମଜା କରିବୁ।
ତୁ କହନି କନି ତୁ ଯିମିତି ମାନେ କହୁଚୁ ମୋର ସତରେ ମୋର ଭାରି ମନେ ପଇଲାଣି ମାନେ ଏନ୍ତି ଆଜି ଏନ୍ତି ଆଜି ଯୋଉ ରବବାର ଟା ଯେନ୍ତି ଏ ମାନେ ଆଜି ହିଁ ଓଷାରା ହେଇଥାନ୍ତା କି ଆଉ ଭାରି ମାନେ ମନେ ପଇଲାଣି ତୁ ଯେନ୍ତି କହିଲୁଣି ଆଉ ଜାଣିଚୁ ଆମର ଏପଟେ କଣ ହୁଏ କହିଲୁ ଉଁ ଗୋଟେ ତ ସାଇଯେ ଦିଟା ଆମର ସାହି ରୁ ପାଖାପାଖି ହେଲା କି ଲାଗି କିନ୍ତୁ ହେଲେ ବି ଆମର ତ ଯାହା ତମର ଆମର ଅଲଗା ଅଲଗା ନା ଆଉ। ଆମେ କଣ କରୁ କହିଲୁ ମାନେ ସବୁ ଛୁଆ କୁଁ ଛୋଟ ଛୋଟ ଛୁଆ ତ ଆଗ ପୁରା ମାନେ ସେମାନେ ତ ଶୁଅନ୍ତିନି ଆମେ ଯାହା ହେଲେ ଟିକେ ବଡଟେ ଅଳସୁଆ କିନ୍-ସେମାନେ ଟ ଟାଲ୍ ଅଳସୁଆ ନୁହନ୍ତି ସେମାନେ କହିବେ ତମେ ଯାହା କହିବ ଆମେ ସେଇଆ କରିବୁ ସେମାନେ ଖାଲି ବୋଲ ମାନିବେ ଆମେ ତାଙ୍କୁ ଯାହା କଇବୁ ସବୁ କିିଛି କରିଦେବେ। ଆଉ ସେଥିଲାଗି ଆମେ ସବୁ ଶନିବାର ଏକାଠିକେ ଆମେ ସେଇ କୋଠରେ ଏ ସବୁ ଶୋଇପଡୁ ସେ ଠାକୁରଙ୍କ ପାଖରେ ଶୋଇଲା ପରେ ଯେମିତିଇ ନଅଟା ବେଳୁ ଆମେ ମେହେନ୍ଦି ଲଗେଇବୁ ଲଗେଇବୁ ଲଗେଇବୁତି ପୁରା ବାରଟା ଗୋଟେ ବଜେଇ ଦବୁ। ଆଉ ତାଲେ ଆଉ ଶୋଇବୁ କଣ ଆଉ ଶୋଇଲେ ପୁଣି ଯଦି ଫୁଲ ତୋଳି ନଯିବୁ ସମସ୍ତେ ଫୁଲ ନେଇଯିବେ ।ସେଥିଲାଗି ଆମେ କଣ କରୁ ଉ ମେହେନ୍ଦୀ ଜଣେ ଆମର ଯିଏ ଫା ଯିଏ ପ୍ରଥମେ ପ୍ରଥମେ ଲଗେଇଥିବ ମେହେନ୍ଦି ତାର ସବୁ ଶୁଖି ଯାଇଥିବ ଆଉ ସମତେ ଯେତେବେଲୁ ପଛୁଆ ଯୋଉ ଲୋକରା ଥିବେ ମାନେ ଯୋଉ ସାଙ୍ଗ ସାଥିରେ ଥିବେ ସେମାନଙ୍କର ମେହେନ୍ଦି ଶୁଖିନଥିବ ସେମାନେ ସେଦିନ କହିବେ ଆମେ ଫୁଲ ତୋଳିବୁନି ଆମ ହାତରେ ମେହେନ୍ଦି ସେଥିରେ ଫୁଲରେ ଲାଗିଯିବ। ଆମେ କଇବୁ ଫୁଲା ଲାଗିଗଲେ କି କିଛି ନାଇଁ ତମେ ଧୋଇ ହେଇକି ତୋଳ ଆଉ ଯେହେତୁ ଠାକୁରଙ୍କ କାମ ଆମେ ଅଧିକ ଫୁଲ ନବା ନା ଆଉ ପୁଣି ତିଆରି ମୂର୍ତ୍ତି ଆମେ କରୁ ଆମର। ତିଆରି ମୂର୍ତ୍ତି ମାନେ କେଡେ ବଡ ମାଲଟ ହବ କହିଲେ ପୁଣି ମନ୍ଦାର ଫୁଲ ଏତେ ମନ୍ଦାର ଫୁଲ ଆଉ କଣ ଜଣେ ତୋଳି ହବ କି ଜଣେ ଆଙ୍କୁରାରେ ଧରିକି ଆଣିଲେ ଆଉ ଜଣେ ତୋଳିକି ଆଣିବ ଆମର ଏପଟେ ପ୍ରବଳ ମନ୍ଦାର ଫୁଲ ଆମେ ସେଇଥିପାଇଁ ରାତି ଗୋଟେ କଣ ରାତି ବାରଟାରୋରୁ ପଳେଇବ କଡ ହଉ ପଛା ଧରିକି ପଳେଇ ଆସୁ ତମର ସେପଟେ କେତେ କେତେ କଣ ମନ୍ଦର ଫୁଲ ଅଛି।
ସମସ୍ତଙ୍କର ଲଗାଉଛନ୍ତି ଆଜିକାଲି ଫୁଲ ଗଛ ଆମର ଏପଟେ ବି ଅଛି ମନ୍ଦାର ଫୁଲ ସବୁ କଲର ମନ୍ଦାର ସମସ୍ତଙ୍କ ବାରରେ ଥିବ କିନ୍ତୁ ବେଶୀ ତ ନାଲି ମନ୍ଦାର ଟା ବେଶୀ ଭଲ ଲାଗେ ମାଳରେ ଏ ନାଲି ଆଉ ଯୋଉ ଥୋପି ମନ୍ଦାର ଆଉ ସବୁ ଧଳା ଯୋଉ ମନ୍ଦାର ଗୋଟେ ଘିଅ କଲର ମନ୍ଦାର ସବୁ କଲର ମନ୍ଦାର ସମସ୍ତଙ୍କ ବାରିରେ ଅଛି ଆମ ବାରିରେ ତ ଖାଲି ନାଲି ମନ୍ଦାର ଟିକେ ଅଧିକ ଗଛ ଲାଗିଛି ତ କିନ୍ତୁ ଆମେ ସବୁ ମନ୍ଦାର ଆଣୁହାରି। କିନ୍ତୁ ନାଲି ମନ୍ଦାର ଯାହା ର ଥିବ ବେଶୀ ଆମେ ବେଶୀ ଆଣୁ ଜାଣିିବୁ ତ କେତେ ବଡ ମାଳ ହବ ପୁଣି କଳସ ମାଳ ପୁଣି ଦାଣ୍ଡରେ ପଣା ଦିଆଯାଏ ବହୁତ ଫୁଲ ଦରକାର ନା ଏପଟେ ଫୁଲ ସମସ୍ତଙ୍କ ବାରିରେ ଫୁଲ ଗଛ ଲଗେଇଛନ୍ତି ସବୁ ଫୁଲ ବି ଗଛ। ଛ ଲଗେଇଛନ୍ତି ମନ୍ଦାର ଆଣୁ ଟଗର ସବୁ ଅଲଗା ବି କନ୍ୟର ସବୁ ଅଲଗା ଅଲଗା ଭଲ ଭଲ ସୁନ୍ଦର ସୁନ୍ଦର ଫୁଲ ବି ଆହୁରି ଅଛେ ତାର ବର୍ଷା ଦିନେ ତ ପାଣି ପାଇକି ସବୁ ଫୁଲ ବି ବହୁତ ବଢିଆ ଫୁଟେ ଆଉ ଆମକୁ କିଛି ଅସୁବିଧା ହୁଏନି ତମର ସେପଟେ ଯଦି ଫୁଲ ନାହିଁ ତାହେଲେ ତମେ ଆସୁନ ଏପଟକୁ ବି ନବ ଆମର ଏପଟେ ବହୁତ ଫୁଲ।
ହଁଲୋ ଆମର ସେଇ ମନ୍ଦାର ଟା ମାନେ ମିଳେ କିନ୍ତୁ ଅନ୍ୟ ସବୁ ଫୁଲର ମିଳେନି ଯେ ଟଗର କନ୍ୟଆର ଏଇ ସବୁ ଫୁଲର ମିଳେନି ଆଉ ଦେଖିବା ଆମେ ନହେଲେ ଏଇ ବର୍ଷ ତମ ପଟକୁ ଯିବୁ ଆଉ ତୁ ଟିକେ ଆଗୁଆ କିନ୍ତୁ କହିଦେଇ ଥିବୁ ଆଉ ସେମାନେ ମୋ ସାଙ୍ଗସାଥିରେ ସବୁ ଏପଟେ ଆସିବେ ଆଉ କିଛି ନହେଲେ ତାଙ୍କ ପାଇଁ ଦିଦିଟା ଫୁଲ ରଖିଥିବ ସେ ଆସିକି ତୋଳିକି ନେବେ ଆଉ ସେଇ ନହନେ ମନ୍ଦାର ଫୁଲର ଆମର ଏପଟେ ବହୁତୁ ଆମର ଜଣେ କ ପଡୋଶୀ ଭାଉଜଙ୍କ ଘରେ ଏତେ ମାନେ ଦଶ ବାର ପ୍ରକାରେ ଚଉଦ ପ୍ରକାରେ ଫୁଲ ଅଛି ଯେ ସେ ବି ନିଜେ ଆସିକି କହନ୍ତି ଝିଅ ଏଇ ଠୁ ଫୁଲ ନେଇଯିବ ନହେଲେ ମୁଁ ତୋଳିକି ତମ ପାଇଁ ରଖିଥିବି ଆଉ ତମେ ବ୍ୟସ୍ତ ହବନି ଫୁଲ ପାଇଁ ତମେ ଯେତେ ସକାଳେ ଆସିବ ଫୁଲ ନବ ଆଉ ଏମିତିକି ରାତି ପର୍ଯ୍ୟନ୍ତ ସେ ଫୁଲ ବି ସେଇଠି ଥିବ ଆଉ ସେଥିଲାଗି ଆମେ ମନ୍ଦାର ଫୁଲ ପାଇଁ କେବେ ବି ଚିନ୍ତା କରୁନୁ ଏଇ ଅଲଗା ଫୁଲର ଆମର ଜମା ଏପଟେ ନାହିଁ ଯେ ସେଇଟା ପାଇଁ ଟିକେ ବେଶୀ ଯାଉ ଆଉ।
ଅଲଗା ଫୁଲ ଆମ ଏପଟେ ସମସ୍ତେ ଲଗଉଚନ୍ତି ସମସ୍ତଙ୍କର ଭଲ ବାରି ଅଛି ନା କେହି ଅ ୟାଁ ଖାଇବେନି ଫୁଲ ଗଛ ଯେମିତି ଗାଈ ଫାଇ ବାରି ସମସ୍ତଙ୍କର ବଡ ଅଛି ବୋଲି ସବୁ ଗଛ ଲଗଉଚନ୍ତି ଫୁଲ ଗଛ ତ ସମସ୍ତଙ୍କ ବାରିରେ ସୁନ୍ଦର ସୁନ୍ଦର ଫୁଲ। ହେରା ତ ଅଧାର ନାଁ ବି ମୁଁ ଜାଣିନି କିନ୍ତୁ ସା ଆଉ ଯେତକ ନାଁ ଜାଣିଛି ଗୋଲାପ ଠୁ ଆରମ୍ଭ କରି ସବୁ କଲର ଗୋଲାପ ବି ସବୁ ଫୁଲ ସେଇଥିପାଇଁ ଆମକୁ ଟିକେ ଅସୁବିଧା ହୁଏନି ଆଉ ଆମର ଏଠି ବି ଯଉ ଗୋଟେ ପୋଖରୀ ଅଛି ପାଖେରେ ଆମ ତୁ ଯ ଜାଣିଥିବୁ ଏପଟ ସାହିରେ ଗୋଟେ। ପୋଖରୀ ଅଛି ଆମ ଘର ପାଖରେ ସେଇଠି ବି କ ଯୋଉ କଇଁ ଫୁଲ ଫୁଟେନି ସେତବେଳିଆ ଟାଇମରେ। କଇଁଫୁଲ ପଦ୍ମ ଫୁଲ ସେ କଇଁ ଫୁଲ ଗୁରା ଟିକେ ବେଶୀ ଫୁଟେ ବର୍ଷା ଯେହେତୁ ପ ପାଣି ରହିକି ବେଶୀ ଟିକେ କଇଁ ଫୁଲଗୁରା ଫୁଟେ ଆମେ ସେ କଇଁ ଫୁଲ ବି ଆମେ ତ ପାଣି ଭିତରେ ପଶୁନା ଅଁ ଯୋଉ ବଡ ଲୋକ ଯିଏ ଜାଣିଚନ୍ତି ପହଁରାକି କଣ ତାଙ୍କୁ କହିକି ସେ କଇଁ ଫୁଲ ବି ଆଣୁ କଇଁ ଫୁଲ ସଜଉ ପୁରା ବଢିଆ ଦେଖାଯାଏ। ଆଉ ତୁ ଯଦି କହିବୁ ଏଇ ବର୍ଷ। ତୁ ପଳେଇ ଆସିବ ତମ ସାଙ୍ଗମାନେ ସବୁ ସାଙ୍ଗ ହେଇକି ଯେ ଏ ମିଶ ଶିକି ସେଇଠି ଥିଲେ ତମକୁ ବି ସେମାନେ ଦି ଦିଟା ଫୁଲ ଦେବେ ସେ କଇଁ ଫୁଲ ଆମକୁ ବି ଦେବେ ଆଉ ଆମେ ଆଉ ଛୁଆ ଦେଖୁନୁ ଜୁ ଗୋଟେ ଗୋଟେ ଛୁଆ ଥାଆନ୍ତି କହିବେ ତମେ କାହିଁ ନେଇକି ତାଙ୍କୁ ଦଉଚ ଆଉ ତମେ ଆସିଲେ କିନ୍ତୁ କିଛି କହିବେନି ସେମାନେ ଆସୁଚନ୍ତ ଠାକୁର ପୂଜା ହଉଛି ନା ଠାକୁରଙ୍କ ପାଇଁ କେହି ମନା କରନ୍ତିନି। ଉଁ ସମସ୍ତେ ଦେବେ ତମେ ଏ ବର୍ଷ ପଳେଇ ଆସିବ ରାତିରେ ନ ଆସ ଭୋରୁ ଭୋରୁ ଟିକେ ପଳେଇ ଆସିବ ସିଏ ଦେବେ ତମକୁ ଦେବେ ଆମକୁ ବି ଦେବେ ଆଉ।
ତାହେଲେ ସତ ହେଲା ଆଉ ତାହେଲେ ଆମେ ଏଥରକ ଅ ମୁଁ କହିଦେବି କି ଆଗୁଆ ଆମର ତ ଏବେ କଣ ସମସ୍ତେ ଏକାଠି ହେଇଯିବେ ସେଇ ଯୋଉ ଓଷା ପାଇଁ କେତେ କଣ ପଇସା କେଉଠି କଣ କରିବା କେମିତି କଣ ସବୁ ଆଣିବା ସେ ସବୁ ବିଷୟରେ କଥାବାର୍ତ୍ତା ହେବେ ସେଥିଲାଗି। ମୁଁ ସେଇ କଥା ଭିତରେ ଏଇ କଥାରେ ପକେଇଦେବି ଫୁଲ ପାଇଁ ଆମେ ବେଶୀ ରାତିରେ ଯିବାନି ଆଉ ବର୍ଷା ଦିନରେ ନା ଦେଖୁନୁ ବର୍ଷା ଦିନରେ କେମତି ସାପ ପୋକୋ ଯଉ ସବୁ ବାହାରୁନାହାନ୍ତି କି। ଆଉ ସେତାରେ ମତେ କଣ ହେଲା କହିଲୁ। ମାନେ ମତେ ଗୋଟେ ହାତ ମାନେ ମୁଁ ଥରେ ଗୋଟେ ଆର ବର୍ଷ ଯେମିତି ତୋଳିଥିଲି ମୋ ହାତକୁ ଗୋଟେ ଟ ପୋଖର ପୋଖରୀ କାମୁଡି ଦେଇଥିଲା ସେଥିଲାଗି ଆଉ ମୋ ହାତଟା ଚାଠ ତିନି ଖଣ୍ଡେ ବିନ୍ଧା ବୁନ୍ଧି ହେଲା ଆଉ ପାଚିଗଲେ ବି ସେଇଥିଲାଗି ଆଉ ମୁଁ ତ ଜମା ଆଉ ଯାଇନି ସେଇଥିପାଇଁ ମୁଁ ଆଉ ତ ଜମା ଯାଇନି ଆଉ ସେଥିଲାଗି ମୁଁ କହିଥିଲି ମୁଁ କହିଲି ଦେଖ ଆଉ ଏଇ ବର୍ଷ ତାଙ୍କୁ କହିି। ଯିବେ ଆମର ଫୁଲ ପାଇଁ ଆଉ ଚିନ୍ତା କରିବା କିଛି ଦରକାର ନାହିଁ କି ଆମେ ପଦାକୁ ଯିବାନି ଆମେ ଏଇ।
ହଁ କାରଣ ଘ ଆମର ବି ସେଇଆ ରା ରାତିରେ ଆମେ ଯୋଉ ତୋଳୁଛୁ ଯାଇକି ବୁଦା ଗଛରେ କାଣାନ ବର୍ଷା ଦିନ ସାପ ଫାପ ବି ଥାଆନ୍ତି ନା ଆମ ଘର ମାନଙ୍କରେ ତ ସବୁ ପାଟି କରନ୍ତି କିନ୍ତୁ ଛୁଆ କିଏ ମାନୁଚନ୍ତି ଆଉ ଗୋଟେ ବର୍ଷକୁ ଥରେ। ପୂଜା ମାନେ ଆମେ ମଜା କରିବୁ ତେଣିକି ସାପ ଖାଆନ୍ତୁ କି ଯାହା ଖାନ୍ତୁ ଡର ଆଉ ଛୁଆଙ୍କର ନାହିଁ କିନ୍ତୁ ଘର ଲୋକ ପାଟି କରୁଥିବେ ରାତିରେ କାହିଁ ଯାଉଛୁ ସକାଳ ଯେତିକି ଫୁଲ ହଉଚି ଏତିକି ପୂଜା କର ପଛେ ଆମେ ତ ଆଉ ମାନୁନୁ କିନ୍ତୁ ତୁ ଏଇ ବର୍ଷ ଯେମିତି ହେଲେ ମନେ ପକେଇକି କହିଦେବୁ ଯେହେତୁ ତମର। ଛୁଆ ଅଳ୍ପ ଆମର ଛୁଆ ଅଳ୍ପ ନନେ ତୁ ଏକୁଟିଆ କହିଲେ ହବନି ନା ସବୁ ଛୁଆ ରାଜି ହେଲେ ଯାଇକି ଏଇ ଜିନିଷ ଗୁରା ହବ ମୁଁ ଆମ ଛୁଆଙ୍କୁ କହିଦେଇଥିବି ସମସ୍ତିଙ୍କି ଆମେ ଦି ସାହି ମିଶିକି ଏଥର ଗୋଟେ ଜାଗାରେ ପ୍ରସେସନ ଟା କରଦବା ଉ ତୁ ସମସ ଏମିତି ସବୁ ଛୁଆଙ୍କୁ କହିଦେଇଥି ବୁ ହେଲା।
ହଉ ତାହେଲେ ଠିକ ଅଛି ଆଉ ମୁଁ ଗଲେ ତତେ କହିବି ହେଲା କି ଆଉ ବେଶୀ ରାତିରେ ଆମେ ଯିବୁନି ଆମେ ଧରକ ଭୋରୁ ଭୋର ତମ ସେପଟକୁ ଯିବୁ ହଉ ତାହେଲେ ମୁଁ ରହୁଛି ଲୋ ଆମ ଆଡ ବର୍ଷ ଜୋରରେ ଆସିଲାଣି। ହଉ।